ହୁଁ
ମାନେ ଯେତେବେଳେ କଥା କହିବା ପାଇଁ ମାନେ କିଛି ଯେତେବେଳେ ଟପିକ୍ ନଥାଏ କଥା ହବାରେ ଟାଇମ୍ ଲାଗେ କିନ୍ତୁ କ କଥା କହିବା ମଝିରେ କି ମାନେ ଯେମିତି କଥା ଗୋଟେ କଣ୍ଟିନ୍ୟୁ ଚାଲିଥିବ ଜଣାଯାଏନି କି ଏ ଟାଇମ୍ ହେଇଗଲାଣି, କାଟିଗଲାଣି ମୁଁ କହିଯାଉଛି।
ଆଚ୍ଛା ତମେ ଯୋଉ ପିକନିକ୍ ଯାଇଥିଲ ମିଶିକି ସମସ୍ତେ ଯାଇଥିଲ? ମାନେ କଣ ସ୍କୁଲ୍ ପିକନିକ୍?
ନାଇଁ ନାଇଁ ଆମେ କଲେଜରୁ ପ୍ଲସ୍ଟୁ ଟାଇମରେ ଯାଇଥିଲୁ।
ଆଚ୍ଛା ହଁ।
ଆଉ ସାଙ୍ଗମାନଙ୍କ ସହିତ ଯାଇଥିଲୁ ହଁ, ହୁଁ।
ଦୀପକୁଣ୍ଡରେ ଯୋଉ ଝରଣାଟା ପୁରା ବହୁତ ସୁନ୍ଦର ନା?
ହଁ ବହୁତ ଭଲ। ବହୁତ ଭଲ ସବୁ ଚାଲି ଚାଲି ନା ନା ଗାଧେଇନ? ସେମିତି ଗାଧେଇନୁ ବାସ୍ ବୁଲିକି ପଳେଇ ଆସିଛୁ।
ଆଚ୍ଛା।
ଆଉ ଏତେ ରାସ୍ତା ଚାଲି ଚାଲି ଆସିଥିଲା ବେଳକୁ ପୁରା ହାଲିଆ। ମାନେ ଯୋଉମାନେ ଯଦି ବୁଟ୍ ଏକ ପିନ୍ଧିଥିବେ ଆସିଲା ବେଳକୁ ଗୋଡରେ ପୁଷ୍କ ନିଶ୍ଚୟ ହେଇଥିବ।
ଆଉ ଯିଏ ହାଇ ହିଲ୍ ପିନ୍ଧିକି ଯାଇଥିବେ ତାଙ୍କ ଅବସ୍ଥା?
ଇସ୍ ଅବସ୍ଥା ସେ ଷ୍ଟାଇଲ ବାହାରିଯିବ ପୁରା ସେଇଠି।
ହାତ ହାତରେ ଧରିକି ହିଲ୍ କି ଯିବୁ।
ହଁ ହାତରେ ଧରିକି ହାତରେ ଧରିକି ଯାଇଛନ୍ତି ବି କିଛି ଛୁଆ। ମାନେ ଏମିତି ଅବସ୍ଥା ହେଇଛି? ହଁ ମାନେ ଏମିତି ଅବସ୍ଥା ହେଇଛି କି ସେମାନେ ଖୋଲିକି ଚାଲି ପାରୁନା ହାତରେ ଧରି ଯାଉଛନ୍ତି।
ଆଉ ଆମ ସାଙ୍ଗ ଜଣେ ମାନେ ଆମ ସାର ମାନେ ସିଏ ସେମତି ଜିନ୍ସ ଟପ୍ କୁ ଆଲାଉ କରନ୍ ନ୍ତିନି ବୁଝିଲେ ନା ମୋ ଟିୟୁସନ୍ ସାର୍ ସେ ତାଙ୍କ ଥ୍ରୁ ରେ ଆମେ ଯାଇଥିଲୁ। ତ ସାର୍ କହିଲେ କି କେହି ସେମିତି ଡ୍ରେସ୍ ପିନ୍ଧିବନି ଆଉ ଲଙ୍ଗ ପିନ୍ଧ ମାନେ କୁର୍ତ୍ତି ପିନ୍ଧ ଏମିତି ପିନ୍ଧି ପାରିବ। ଗୋଟେ ସାଙ୍ଗଟି ସିଏ ପୁରା ଲଙ୍ଗ ଡ୍ରେସ ପିନ୍ଧିକି ଚାଲି ଯାଇଛି ଏବେଡେ ଲଙ୍ଗ ଡ୍ରେସ୍ ଏ ବାଡ଼େ ହିଲ୍ ଅବସ୍ଥା ଖରାପ୍ ପୁରା।
ହୁଁ।
ଆଉ ସେ ଚାଲିବାରେ ଗରମ ଲାଗିବ ସେ ଖରାରେ।
ହୁଁ। ଆ ମନ ବି ଆଉ ଯେବେ ପିକ୍ ନିକ୍ ଯିବ ଆଉ କେବେ କହିବନି ତ ଲଙ୍ଗ ଡ୍ରେସ୍ ପିନ୍ଧିକି ଯା ବୋଲି।
ହଁ
ତାପରେ କହିବେ ଯିଏ ତାକୁ ଓ ହୋ ଯିଏ ଯାହାକୁ ଯୋଉଟା ପସନ୍ଦ ସେ ସେଇଟାକୁ ବି ପିନ୍ଧିକି ଯାଅ। ନୁହେଁ କି ପାହାଡ଼
ଦେଇ ସନ୍ଧ୍ୟାରେ ଖିଆ ପିଆ ହେଲାଣି ନାଇଁ?
ନାଇଁ ଖାଇଥିଲି ଚାଟ୍ ଖାଇଥିଲି।
ହଁ ମାର୍କେଟ୍ ର ଆଉ ମାର୍କେଟ୍ ଯାଇଥିବେ।
ହଁ ଯାଇଥିଲି ଯୋଉ ଦେଵ୍କୁଣ୍ଡ ଆମେ ଯେତେବେଳେ ଯିବା ଫାଷ୍ଟ ବସ୍ ଆମ ବସ୍ ନେଇକି ଗୋଟେ ଜାଗା ପର୍ଯ୍ୟନ୍ତ ରହିବ। ତାପରେ ଭିତରକୁ ତାଙ୍କ ଗାଡ଼ି ରେ ଯିବାକୁ ପଡ଼ିବ ଆମକୁ।
ନାଇଁ ନାଇଁ ତାଙ୍କ ଗାଡ଼ିରେ ନାଇଁ ତାଙ୍କ ଗାଡ଼ି ଆମ ଗାଡ଼ି ହିଁ ଗନେ ସେ ସେଇଠି ଯୋଉଠୁ ରହିବ ସେଇଠୁଁ ଆଉ ଭିତରକୁ ଗାଡ଼ି ଯାଉନଥିବ। ତ ସେଇଠୁ ହିଁ ଆମକୁ ଚାଲି ଚାଲି ଯିବାକୁ ପଡ଼ିବ।
ନାଇଁ ଆମେ ଯୋଉ ଯାଇଥିଲୁ ଯୋଉଠି ରୋଷେଇ ହେଲା ଆମର ପାର୍କ ପରିକା ନାଇଁ ଯ କି। ସେଇଠି ଆମର ଗାଡ଼ି ରହିଲା ତାଙ୍କ ଗାଡ଼ିରେ ଆମେ ଗଲୁ କି ଦଶ ଦଶ କିଲୋମିଟର ଖଣ୍ଡେ ଆମେ ତାଙ୍କ ଗାଡ଼ି ରେ ଗଲୁ ଫାଷ୍ଟ। ଠିକ୍ ଅଛି ତାପରେ ଆମେ ଯୋଉ ପାହାଡ଼ ଉପରକୁ ସେଇଠି ସାତ କିଲୋମିଟର ଖଣ୍ଡେ ସବୁ ଚାଲି ଚାଲିଆ ଗଲୁ।
ହଁ ସେମିତି ଅଛି କିନ୍ତୁ ଆମେ ପୁରା ହଁ ସେମିତି କହୁଥିଲେ କି ତାଙ୍କ ଗାଡ଼ିରେ ଯିବା ପାଇଁ କିନ୍ତୁ ପୁଣି ଆମ ଗାଡ଼ିକୁ ଛାଡ଼ିଲେ ପୁଣି
ଆମର ପୁରା ବସ୍ ଯାଇଥିଲା ନା ବଡ ବସ୍ ଗୋଟେ ତ ଆମକୁ ଆଉ ଛାଡ଼ିଲେନି ତ ତ ଆମେ ତାଙ୍କ ଗାଡ଼ିରେ ଗଲୁ। ତାଙ୍କ ଗାଡ଼ି ଯେମିତି ଗଲୁ ସେ ଏ ସବୁ ହଇରାଣ ସେ ସେ ନେଇକି ପୁରା ଏବେ ରକୁ ଛାଡ଼ିଲେଣି ତ ଅଧା ବାଟେ ନେଇକି ଛାଡ଼ିଦେଲେ କହିଲେ ପାହାଡ଼ ଟା ଆପଣ ନିଜକୁ ଚାଲିବାକୁ ପଡ଼ିବ।
ହଁ ଚାଲିବାକୁ ପଡ଼ିବ ପୁଣି ସନ୍ଧ୍ୟା ପାଞ୍ଚଟା ଆଗରୁ ଫେରିବାକୁ ପଡ଼ିବ।
ହଁ ସନ୍ଧ୍ୟା ପାଞ୍ଚଟା ପରେ ହାତୀ ଚଲା ପଥ ହେଇଯିବ।
ଭଲ ଲାଗୁଥିଲା କିନ୍ତୁ ଏଇ ନେଟୱାର୍କ ନାହିଁ। ଯୋଉମାନେ ମୁଁ ତ ସେମତି ରିଲସ ଟାଏ କରିନି ଯୋଉମାନେ ବି ରିଲସ କରନ୍ତି ସେମାନଙ୍କର ଆଶା ପୁରା ଯାଇଥିବ।
ହଁ ଯୋଉମାନେ ରିଲସ୍ କରିବା ଆଶାରେ ଯାଇଛନ୍ତି ସେମାନଙ୍କର ପୁରା ମନ ଘର ଭରି ଯାଇଥିବ ଆଉ ରିଲସ୍ ଆଉ କେବେ ପିକନିକ୍ ହେଲେ ଆଉ କେବେ କହିବେ ନି ପାହାଡ଼ ଏରିଆକୁ ଯିବା ବୋଲି।
ହଁ ଏମିତି କରନ୍ତୁ ଚାଲ ମନ୍ଦିର ଫନ୍ଦିର ଏରିଆ ଘୁରିକି
ସମୁଦ୍ର କୂଳକୁ ଆମେ ପଳେଇବା ସମୁଦ୍ର କୂଳ ଦେଖିକି ପଳେଇଆ।
ହଁ ହଁ ପୁରା ଫାଙ୍କା ଜାଗା।
ହଁ ନେଟୱାର୍କ ଆସିବା ଦରକାର କିନ୍ତୁ।
ତମେ କିଛି ରିଲ ଟ୍ରାଏକର ନା ନାଇଁ?
ନାଇଁ ନାଇଁ। ମୁଁ ଖାଲି ଫଟୋ ପୋଷ୍ଟ କରେ ଫଟୋ ଉଠାଏ ରିଲସ୍ ମୁଁ କରେନି।
ମୋର ବି ସେଇଆ ମୁଁ କରିବିପାରିନି କି କରେବି ନାହିଁ କି ଟ୍ରାଏ ବି କରିନି କେବେ।
ମୁଁ ବି କେବେ ଟ୍ରାଏ କରିନି।
ଉଁ ହୁଁ।
ତମୁକୁ ଯଦି ଜଣେ କହିବ କିଛି ବି ଫୋନ ନେ ନା ଗୋଟେ ଦିନ ପାଇଁ ମୋ ସହିତ ଚାଲ ବାହାରକୁ ବୁଲିବାକୁୁ ଯିବା ଗୋଟେ ବହୁତ ସୁନ୍ଦର ଜାଗା ତମେ କଣ କରିବ?
ଫୋନ ଦେବନି କିରେ ବି ପଳେଇ ଯିବି।
ହୁଁ।
ଯେହେତୁ ସୁନ୍ଦର ଯାଗା କାରଣ ଗଟେ ଦିନ ପାଇଁକି ପୁଣି ଘୁରିକି ଆସିଲା ପରେ ତ ଘର ପାଖରେ ଆସି ଫୋନ୍ ଦେଖିବି।
କିନ୍ତୁ ମନ ଦୁଃଖ ହବନି ଫୋନ ଟା ଆଣିଥିଲେ ଗୋଟେ ଫଟୋ ଉଠେଇଥାନ୍ତି।
ଟୋକ ଉଠେଇ ଦିନେ ହେଇଥାନ୍ତା। ଯଦି ସେମିତି ମୋ ଫୁନ୍ ନବାକୁ ନ ମନା କରିବି କିନ୍ତୁ ଆଉ କିଏ ଯଦି ଫୁନ୍ ସେମିତି ଦେବ ବ୍ୟବହାର କରିଦବ ସେମିତି ପଳେଇଯିବି କିନ୍ତୁ ଏମିତି ଯଦି କହିବେ ନା କାହାରି ବି ଫୋନ ଧରିହବନି ସେମତି ଟିକିଏ ମନ କଷ୍ଟ ହବ।
ଉଁ ହୁଁ।
ଏତେ ସୁନ୍ଦର ଜାଗାଟେ କିନ୍ତୁ ମୁଁ ଗୋଟାଏ ଫଟୋ ଉଠେଇବି ପାରିଲିନି।
ହୁଁ ମନ ଦୁଃଖ ହବନି? ଯେତେବେଳେ ଫୋନ କୁ ମିଶ୍
ହଁ ମାଙ୍କୁ କହିଥାନ୍ତି ମା ଏମିତି ଏତେ ସୁନ୍ଦର ଜାଗା ଫଟୋ ଦେଖ। କିଛି କହିହବନି।
ହୁଁ। ସେତେବେଳେ ଫୋନ କୁ ମିସ୍ କରିବି କି ଫୋନ ଟା ଆଣିଥିଲେ ଭଲ ହେଇ
ହଁ ଫୋନ ଟା ଆଣିଥିଲେ ଭଲେ, ଫୋନ ବିନା ଆସିକି ନିଜେବି କିଛି ମାନେନାହିଁ। କିଏ ବିଶ୍ଵାସ କରିବ ଏତେ ସୁନ୍ଦର ଜାଗାକୁ ମୁଁ ଆସି ଥିଲି ବେଲି ହଁ ହଁ ବନେଇ ଚୁନେଇ କହିଦଉ
ଆଜିକାଲି ବି ସବୁ ଫଟ ଉପେରେ ବିଶ୍ଵାସ୍ କରୁଚନ୍ତି ଫଟ ଦେଖିଲେ ଯାଇଁ ବିଶ୍ଵାସ କରିବେ।
ଏମିତି ଗୋଟେ ଜାଗା କହିଥିବୁ ସାଙ୍ଗମାନଙ୍କୁ ଆ ମୁଁ ଏଇ ଜାଗାକୁ ଯାଇଥିନି ଜାଣିଚୁ ସତେ ଯାଇଥିଲୁ କାଇଁ ଫଟ ତ ପୋଷ୍ଟ କରିନାଉଁ?
ହୁଁ ଦେଖିଆ ଫ ହଁ ଦେଖିଆ କୋଉ ଡ୍ରେସ ଟା
ହଁ କୋଉ ଡ୍ରେସ ଟା ପିନ୍ଧିକି ଯାଇଥିଲୁ? ‌ମାନେ ଯଦି ବିି କେବେ କଲେଜ ରୁ ଏକା ହଁ ସାର୍ ଆଜି ଆସିପାରିନାହିଁ ମୁଁ ଏମିତି ଯାଇଥିନି କିଛି ଗୋଟେ ମିଛ କହିଦେଇଥିବୁ ସତରେ ଯାଇଥିଲୁ କାଇଁ ଫଟୋ ତ ପୋଷ୍ଟ ହେଇନି ଫଟୋ ତ ହ୍ୱାଟସଆପ ରେ ଲଗେଇନ?
ମେଡିକାଲବି ଯ ଶୁଣୁନ ମେଡିକାଲ ବି ଯଦି ଯାଇଥିବୁ ସାର୍ ମୁଁ ମେଡିକାଲ ଆସିଚି ମୋ ଦେହ ଖରାପ ଦେଖିବା ତୋ ଯୋଉ ପଠେଇଲୁ ଚିଠାର ଲିଷ୍ଟ କରିଥିଲୁ ନମ୍ବର କଥିଲୁ ଲିଷ୍ଟ ପଠ ଉଠେଇକି ପଠେଇଲୁ? କେତେ ନମ୍ବର ତୋରଥିଲା ଦେଖିବା? ହୁଁ ହୁଁ।
ଆଜିକାଲି ସେମତି ନହେଲେ ଏଇ ଜାଗାରେ ଅଛୁ ସାଙ୍ଗେ ସାଙ୍ଗେ ଟିକେ ଭିଡିଓ କଲ୍ ଉଠେଇଲୁ।
ହଁ ଦେଖିବା ଦେଖିବା ଯୋସଜାଗା ଟା ଦେଖିବା କେମିତିଆ ହେଇଚି ଆମେ ଯିମୁ।
ହଁ ଆଜିକାଲି ଯୁଗରେ ଫୋନ ବ୍ୟବହାର ମାନେ ଏମିତି ହେଇଗଲାଣି କି
ହୁଁ ହୁଁ ଫୋନ ତ ପ୍ରା ଆ ନ କହିବା ଭଲ ଫୋନ ଟା କେତେ ଆବଶ୍ୟକ ଆମ ପାଇଁ ନାଇଁ କି?
କାଇଁ ଟେନ କ୍ଲାସ ଆଗରୁ ଯୋଉ ଫୁନ୍ ୟୁଜୁ କରୁନଥିଲୁ ସେମତି କିଛି ଲାଗୁନଥିଲା କିନ୍ତୁ ଏବେ ଯେ ତେ ୟୁଜ କରୁଛୁ ଗୋଟେ ଦିନ ମାନେ ବହୁତ୍ ସେମିତି ଛାଡିକି ରହିହୋଉନି।
କୋଉ ଦିନ ଗୋଟେ ଦିନ ଫୋନଟା ନ ଦେଖି ଫୋନରେ ବାଲାନ୍ସ ନଥିବ ପାଇଁ କାହା ପାଖରୁ ଯାଇକି ଆମ ହସ୍‌ପୋଟରେ ଆଣି ଦେଖି
ହଁ ସେମିତି ହୁଁ। ନହେଲେ କିଛି ବି ଡାଉନଲୋଡ ଯଦି କରିକି ରଖା ହେଇଥିବ ମୁଁ ବି ହିରା ତାକୁ ସେଦିନ ସେ କାମରେ ଆସିବ।
ଯଦି ମୋର ଆଜି ବାଲାନ୍ସ ସରିବ କାଲି ସକାଳୁ ଯେମିତି ବାଲାନ୍ସ ସରିଯିବ ଆଜି ପୁରା ମୁଁ ଏ ଦରକାର ପଇଲେ ଏସ୍‌ଟ୍ରା ରିଚାର୍ଜ କରିକି ବି ଡାଉଲୋଡ୍ ପରା ବହୁତ୍ ସାରା କରିଦେବି।
ହୁଁ ବାସ ଦୁଇ ଦିନ ତିନି ଦିନ ଦେଖା ହଵ ତାପରେ ପୁଣି ରିଚାର୍ଜ ପକା ଯିବ।
ହୁଁ।
ହୁଁ ସେମିତି ହୁଏ।
ହୁଁ।
ତୁମେ ପାଠ କେତେ ଟାଇମ୍ ପଢ ନା ପାଠ ପଢନି ଏବେ।
ହଁ ପଢେ ସା ସନ୍ଧ୍ୟାରେ ପଢେ ପାଞ୍ଚଟାରୁ ସାତଟା। ତାପରେ ଆଉ ପଢେନି ତ ସେଇଙ୍କି ରାତି ନଅଟା ରୁ ପଢେ ଏଗାରଟା ଯାଏଁ ବା ସରିଗଲା। ତାପରେ ସକାଳୁ ଯା ଭୋର ଭୋର ଟାଇମ୍ ରେ ଉଠିକି ପଢେ ଆଉ ଏଆ ଆଉ ଏତିକି ମୁଁ ପଢେ ମାନେ ଟୋଟାଲି ମୁଁ ପାଞ୍ଚ ଛଅ ଘଣ୍ଟା ପଢେ ଟେଉ ଟାଇମ୍ ଟେବୁଲ ହିଁ ମାଇଣ୍ଡ ଦେଇକି। ଏଇଭଳିଆ ଇଛା ଅଛି ପଢିବାକୁ ତ ଫୋନ ଟା ରଖି ଦେଇ ଟି ପଢିଦବା ମନ ହେଇଛି ମାନେ ସାଙ୍ଗେ ସାଙ୍ଗେ ପଢିଦବା।
ଓ ମାନେ ସେମିତି କିଛି ନାହିଁ ଯା ଆଜି ମାନେ ସାତ ଆଟା ନଅଟାରୁ ବସିନି ବାରଟା ଯାଏ କି ସେମିତି କିଛି ନାହିଁ। କାଲି ବି ବସିିବାରେ ନଇଁ।
ନାଇଁ ସେମିତି ମତେ ବେଶୀ ପ୍ରେସର ଲାଗେ।
ଆଉ।
ହୁଁ ନା।
ଆରେ ଏବେ ଫ୍ରି ଅଛନ୍ ମାନେ ଏବେ ବସିଗନି ହବ ଏମିତି ବସିଗଲା ଆଉ।
ନାଇଁ ସେମିତି ନାଇଁ।
ହ
ଯେତେବେଳେ ମୁଣ୍ଡକୁ ଆସିଲାଗି ଏଇ ଭଳିଆ ଟିକେ ପିଢି ଦବା ଏଇ ଭଳିଆ ପାଠର ଇଛା ହଉଛି ପଢିବାକୁ ତ ପଢିଦବା କିନ୍ତୁ ଡେଲି ପଢିବି ହେଲେ ଏଇ ଟାଇମ୍ ଟା ଫିକ୍ସ ଟାଇମ୍ ନ ଥାଏ କିଛି ଏଇ ଟାଇମ୍ ରେ ପାଠ ପଢିବି ଏଇ ଟାଇମ୍ ଏଇ ଟା କରିବି ସେମତି କିଛି ନାହିଁ ତ। ସେରା ହୁଁ।
ସେମତି ହୁଅନି।
ହୁଁ ତମେ କେତେବେଳ ପଢ।
ମୁଁ ସକାଳେ ପଡେ ଦୁଇ ଘଣ୍ଟା ଆଉ ସନ୍ଧ୍ୟାରେ ପଡେ ସନ୍ଧ୍ୟାରେ ବେଳେ ବେଳେ ମାରେ ଟେ ପଳେଇ ତ ଟାଇମ୍ ହୁଏନି ଖାଇସାରିକି ଏକା ରାତିରେ ପଢେ।
ସବୁଦିନ୍‌ ସନ୍ଧ୍ୟାବେଳେ ମାର୍କେଟ୍।
ନାଇଁ ମାର୍କେଟ ସେମିତି ସନ୍ଧ୍ୟା ବେଳେ ଯାଇନି ବାକି ଭାଇଙ୍କର ଜଣେ ଫାଷ୍ଟ ଫୁଡ୍‌ ଦୋକାନ ଅଛି ତ। ତ କେବେ କେତେବେଳେ ଭିଡ ମାନେ ଡାକି ଦିଅନ୍ତି ତ ପଳେଇଯାଏ ସେମିତି ସେଥିପାଇଁ ଟିକେ
ଆଚ୍ଛା।
ଆଉ ଆଗରୁ ପଢୁଥାଏ ଏବେ କଲ୍ ଫଲ୍ ଯୋଉ କରୁଛି ଆଉ ଟାଇମ୍ ପାଉନି।
ହୁଁ।
ହଁ।
ଆଚ୍ଛା ଆଚ୍ଛା ବୁଝିପାଇଲି ଆଉ। ଆଉ ଘରେ ସବୁ କଣ କରୁଚନ୍ତି?
ମା ଟିଭି ଦେଖୁଚନ୍ତି ଆଉ କଣ କରିବେ ଏବେ ସନ୍ଧ୍ୟା ଟାଇମ୍ ମାନେ ତ ସିରିଏଲ୍। କିଛି ବି କାମ ଦବ ସିରିଏଲ୍ ଲାଗେ।
ଓହୋ କାମ ପଛକୁ ଆଗ ସିରିଏଲ୍।
ହଁ କାମ ପ ଆଉ ସକାଳ ପରୁ କାମ କରିନଣି କେତେ ବେସ୍ତ ଟିଭି ଦେଖିବିନି। ଆଉ କହିନି ତୁମାନେ ଫୋନ୍ ଦେଖିକି ଛାଡିକି ରହିପାରିବୁ?
ହୁଁ।
ଖିଆ ଆଉ ଖୋଇବେ କଣ
ଯାହାକୁ ଯାହା କହ ବୁଲି ଆସିକି ତମ ପାଖରେ କଥାସରିଯିବ କଣ ନାଁ ତମ ଫୋନ୍ ଟା ତ ସବୁ ଅଛି। ଫୋନ୍ ଟା ଫୋନ୍ ଟା ଅଛି ଏ ହାତରେ ସବୁ ଅଛି।
ଆଉ ଏମତି ବି ହେଇଥିବ। ତୁମ ସହିତ ହେଚି କି ନାଇଁ କାଇଁ ଜାଣିନି କିଛି ଗୋଟେ ଦେହ ଖରାପ୍ ହେଇଥିବ। ମା ମୁଣ୍ଡ ବିନ୍ଧୁଚି କି କିଛି ଗୋଟେ ସେଇ ଫୋନ୍ ପାଇଁ। ଏଇ ଫୋନ୍ କଣ କଲା।
ଫୋନ୍ ଦେଖି ଦେଖି ପା ମୁଣ୍ଡ ଖରାପ୍ ହେଇଲାଣି ତମର।
ହଁ ଫୋନ୍ ଦେଖି ଦେଖି ମୁଣ୍ଡ ଖରାପ୍ ହେଇଗଲାଣି ଦେହ ଖରାପ୍ ହେଇଗଲାଣି ସଦାବେଳେ ଫୋନ୍ ଦେଖିନି ଦେହ ଖରାପ୍ ହେଇଯିବ କାହା ସହିତ ନ ମିଶନେ କାହା ସହିତ କଥା ନହେଲେ ସେମତି ହବ।
ହୁଁ। ଖାଲି ଫୋନ୍ ଟା ଦେଖିବୁ ଆଉ ଫୋନ୍ ଟା ଯୋଉ ରହୁଛି ମୁଣ୍ଡ ଟା ତମର ପା ଖରାପ୍ ପୁଚ ଫୋନ୍ ଟା। ଫୋନ୍ ଟା ତମକୁ କନ୍ ପାଇଁ ଦିଆହଉଥିଲା କେଜାଣି।
ହୁଁ।
ଆମ ବେଳେ ଆଉ ଫୋନ୍ ନଥିଲା ଆମେ ସବୁ ଆଉ କଣ ଆମର କାମରେ ସାଙ୍ଗ ସାଥି ଆମେ ଆଉ କଣ ପାଠ ସାଠ ପଢି ଆମ ଆଉ କଣ ଫୋନ୍ ଫୋନ୍ ଦେଖୁଚୁ। ତମେ ସବୁ ଏ ହାଲକୁ ଫୋନ୍ ଦେଖୁଚ ପାଠ ପଢୁଚ ଏଇ ଘରୁ ବାହାରକୁ ଯାଉଚ ତମେ ସବୁ କରୁଚ। ଏଇଟା ପିନ୍ଧିବୁ ଏଇଟା ଖାଇବୁ ଏଇଟା କରିମୁ ଏୟା। ନାଁ କଣ ହୁଁ ତମ ମା କୁହନ୍ତିନି ମୋ ବୋଉ ତ ସବୁବେଳେ କହେ?
ମା ମୋ ମା ବି ସବୁବେଳେ କୁହନ୍ତି ମୁଁ ଯଦି ଏମିତି ଦି ସବୁ ମାନେ କିଛି ଗୋଟେ କାମ ଥିବ ଦେଇଥିବେ ମାଆ ସେଟା କରିକି ସାରିକି ଯଦି ଆସିକି ଟିକେ ଫୋନ୍ ଧରିଥିମି ତ ପଡୋଶୀ କହିବେ ସଦାବେଳେ ଫୋନ୍ ଦେଖିଲା କି କିଛି କାମ କଲାଣି ମାନେ ଯେତେବେଳେ କିଛି କାମ କରୁଥିମି ଦେଖା ଯାଉଥିବନି। କିନ୍ତୁ ଫୋନ୍ ଧରିବା ଟାଇମ୍ ରେ ପୁରା ଭଲ ସେ ଦେଖାଯିବକି କି ଫୋନ୍ ଧରିକି ଦେଖୁ
ହୁଁ। ମୋ ବୋଉ ଯଦି ମତେ ଗୋଟେ କଣ କହିବ କାମ କରିବା ପାଇଁ ମୁଁ ଫୋନ୍ ଟାକୁ ମୁଁ ସାମ୍ନାରେ ଥୋଇଦେବି। ମୋ ଫୋନ୍ ଟା ଚାଲୁଥିବ ମୁଁ କାମ ଟା କରୁଥିବି। ଆଉ ଫୋନ୍ ଟା କ କର ତୁ ପଳା ଏତେ ଧୀରେ ହେଇଯିବ ଫୋନ୍ ଟା ଧ୍ୟାନଟା ସିଆଡ଼େ ଫୋନୂ ଆଡେ ରହିବ ନାଁ। ଆଉ ତୁ କରନା ଥାଉ ପଳା ମୁଁ କରିଦେମି ତୁ ଥାଉ ମୋର ଦରକାର ନାହିଁ ଥାଉ।
ସେମିତି ହୁଏ। ନିକହିବେ ସଦାବେଳେ ଫୋନ୍ ରେ ତ ମନ କାମରେ ମନନି କି।
ହୁଁ। ବଲ କଲେ ତ ଫୋନ୍ ଭିତରେ କାମଟା ସିନା ଶିଖିଲେ ଏତେ ବଡ ବଡ ଝିଅ ହେଲଣି କାମ କୋଉନ ଶିଖିବ ଆଉ କଣ କରିବ ତମେ। ତମ ଭଳିଆ ହେଲା ବେଳକୁ ଆମେ ସବୁ ରୋଷେଇବାସ କରି ଆମେ ଗୋଟେ ଗୋଟ ପରିବା ରୋଷେଇ କରି ଦେବୁନୁ।
ଆମେ କିଏ ଛୋଟ ବଣୁ ମାନେ ଆମେ ବାର ତେର ଚଉଦ ବର୍ଷ ହଉନୁ ଆମେ ସବୁ ରୋଷେଇ ଜାଣୁ କେତେ କାମ କରୁଥାଉ।
ହୁଁ।
ତମ ମାନଙ୍କ ବେଳକୁ ଏତେ ସୁବିଧା ହେଲା ବେଳକୁ ତୁମେ ଏମିତି ହଉଛ କିଛି ଜାଣିନ।
ଆମେ ତମକୁ କିଛି କହୁନୁ ତ କରିବ କି ତମକୁ ତ କହୁନୁ ତ କରିବ ତାପରେ ତମେ ନିଜ ଦେହରୁ ବାହାର କରିକି ଆସି ଟିକେ ପରିବାଟା କାଟିଦିଏ। ଘରଟା ଖାଇିକି ଖରିକି ଦିଏ ଡ୍ରେସ୍ ଟା ସୁଖୁଚି ଟିକେ ତୋଳି ଆନେ ଏଇଟା କହୁଦିନ କରିଛ?
ହଁ ସେତିକି ନାଇଁ ବୁଦ୍ଧି ଯେ
ହଁ ଯଦି କହିବ କର କରିବ ସେଇଥିରେ ପୁଣି କେତେ କଥା। କେତେ ଗାଳି ଶୁଣି ସାରିବା ପରେ ଯାଇଁ କରିବ।
ମୁଁ ତ ଆମ ଘରେ କିଛି କାମ ଯଦି ମାନେ ନ କରିନି ବି ଗାଳି ଶୁଣିନି କିଛି ଯଦି କରିଥିବି